ଦେ କୁକୁଳି ଖବ
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ କଣ କରୁଚ ମ?
ନାଇଁ କିଛି ନାଇଁ ବସିଥିଲି। ତମେ? ହ୍ୟାଲୋ ନାଇଁ ମ କିଛି ନାଇଁ ବସିଚି। ତମେ କଣ କର
ବସ
ହୁଁ ଆଉ କଣ ଖାଇଥିଲ? ହ୍ୟାଲୋ। ହ ତ ବହୁ ହଁ ବଲ ହୁଁ
ହଁ କଣ କରୁଚ?
ନାଇଁ ମୁଁ କିଛି ଆଉ ବସି। ତମେ କଣ କରୁଛ? ହୁଁ। ଆଛା
ଆ ହ
ଜ
ଟ କେ
ହ୍ୟାଲୋ କଣ କରୁଚ?
ବସିଚି ତମେ କଣ କରୁଚ?
ହଁ ମୁଁ ବି ବସିଚି।
ଓହୋ କଣ
ଏ ହେ ଏବେ କୁରକୁରି ଗୋଟେ ଖାଉଚି ଆଉ କଣ ଖାଇଲ?
ନା ଏମିତି କଣ ଖାଇବି। କିଛି ନାହିଁ ଆମର ପିଠା ବନଉଥିଲୁ ଆମେ
ସେ ପିଠା।
କାକେରା
ହୁଁ?
କାକେର।
ଆଉ।
ନାଇଁ ଖାଲି କାକେରା ଆଉ କଣ?
ଆଉ କିଛି ନାଇଁ?
ନାଇଁ।
ଉଁ ହୁଁ।
ଉଁ ହୁଁ।
ଆଉ କଣ କଣ କେମିତି କଲ ପିଠା?
ସେମିତି ଫାର୍ଷ୍ଟ ଚୁନାକୁ ଗରମ ପାଣି ପକେଇ ଘାଣ୍ଟି ଦିଆଗଲା। ଚିନି ଲୁଣ ଟିକ ଟିକେ ପକେଇକି ତା ପରେ ସେଇଟାକୁ ତା ପରେ ଟିକେ କାଢି ମାନେ କଣ ବାହାରକୁ ଟିକେ କାଢି ଦେଲ ତା ପରେ ସେଇଟା କୁ ଥଣ୍ଡା ହେଲା ପରେ ଆଉ ସେ ପିଠା ବନେଇବା ଷ୍ଟାର୍ଟ କରାହେଲା ଫାଷ୍ଟ ବଲ କରବି। ତାପରେ ସେଇଟାକୁ ଟିକେ ଏମତି ତା ମଝିରେ ଟିକେ ଗାତ କରିକି ପୁର ଟିକେ ଦେଇକି ତାପରେ ସେଇଟାକୁ ଇଏ କ ହଁ ବନ୍ଦ କରିଛି ତାପରେ ତ ସେଟାକୁ ପିଠା ସେଟ୍ ଦେଇଦେଲେ ହେଇଗଲା ପିଠା ତାପରେ ସେଟା ଗୋଟେ ଛାଣିବା ବାକି ଅଛି ହଁ ମୁ ଆଜି କରୁଥିଲି।
ହୁଁ।
ହୁଁ ବୋହୁତ ସହଜ ନାଇଁ ପିଠା କରବା। ବହୁତ ସହଜ ପିଠା କରିବା କହିଲି।
ହୁଁ। କେମିତି କେମିତି ବନେଇଲ ତମେ।
ହୁଁ।
କେମିତି ବନେଇଲ।
କହିଲି ପରା ହେମତୀ ହିଁ ବେନେଇବି।
ମାନେ ଜନ୍ତୁନି ଟା କେମିତି କଲ।
ହୁଁ।
ଜନ୍ତପଣେ।
ସେଟା ହୁଁ। ପାଣି ଗରମ କରିକି ସେଇଥିରେ ଚୁନା ପକେଇଦେଲୁ ତାପରେ ଟିକେ ଗୁଡ ଟିକେ ପକେଇ ଦେଲୁ ତାପରେ ତାପରେ ସେଇଥିରେ ଟିକେ ଲୁଣ। ତାପରେ ସେ ପକେଇକି ତାପରେ ଭଲସେ ତାକୁ ଘାଣ୍ଟା ହେଲା। ବେଶୀ ଟାଣ କଲେ ପିଠା ଭଲ ଲାଗୁନି ଏଟା କମ ହାଲକା ଯା ମ ଇକ୍ୱାଲ ଘାଣ୍ଟା ହେଲା ତାପରେ ସେଟାକୁ ଅନ୍ୟ ଜାଗାକୁ କଢ଼ା କାଢ଼ିଲୁ ତାପରେ ଅଲଗା ଜାଗାକୁ କାଢ଼ିଲୁ ତାପରେ ସେଇଟା ତାପରେ କଣ ତାପରେ ସେଠି ପୂର ବନା ହେଇଥିବ ନଡିଆରେ ଗୁଡ଼ ପକେଇକି।
ହୁଁ।
ସେଇଟା ଆପରେ।
ହୁଁ।
ସେଇଟା ସେଇଟା ରଖାଯିବ ସାଇଡରେ ତାପରେ ତାପରେ ସେ ଚୁନାକୁ ଯୋଉ ଯନ୍ତୁଣୀ କରା ହେଇନଥିବ ସେଇଟାକୁ ତାପରେ ପାଣି ଦେଇ ଦେଇ ଟିକେ ଟିକେ କରାହବ ନହେଲେ ହାତକୁ ଚିପ୍ ଚିପ୍ ଚିପ୍ ଚିପ୍ ଲାଗିଯିବ ସେଥିପାଇଁ ପାଣି ଦେଇ ଦେଇକି ଟିକେ ଗୋଲ କରିକି ତାପରେ ତା ମଝିରେ ଟିକେ ଗାତ କରିଦବୁ ପୁର ଟିକେ ସେଠୁ ପକେଇବୁ ଥରେ ପୁର ପକେଇବ ତାପରେ ତାପରେ ସେଇଟାକୁ ବନ୍ଦ କରିଦେବ ତାପରେ ସେଇଟାକୁ ଗୋଲ କରିକି ଚାପିଦବ ଭଲସେ ପିଠା ଭଳିଆ ହେଇଯିବ ପିଠା ହେଇଗଲା।
ତାପରେ
ତାପରେ ସେଟାକୁ ନିତ ଘୋଡେଈକି ଛାଣିଦବ ଆଉ କଣ। ତାପରେ ଟିକେ ହାଲକା ନାଲି ହେଲେ କାଢିଦବ ତାପରେ ହେଇଗଲା ପିଠା ଆଉ।
ଭଲ ଲାଗେ ସେଟା।
ଉଁ।
ସେଟା ଭଲ ନା ଏ ଯୋଉ ପୋଡ ପିଠା ଭଲ ଲାଗେ। ହାଲୋ
ହୁଁ
ସେଟା ଭଲ ଲାଗେନା ପୋଡ଼ ପିଠା।
ହୁଁ
ପୋଡ଼ ପିଠା ଭଲ ଲାଗେ ନା ସେଇଟା ଭଲ ଲାଗେ।
ନାଇଁ ଉ ଦିଟା ଯାକ ଭଲ ଲାଗେ ତ।
ହୁଁ। କାକରା କିନ୍ତୁ ସୁଜିରେ ବେଶୀ ଭଲ ଲାଗେ ଆଉ।
ଖାଇଛ?
ହୁଁ।
ଏବେ ଖାଉଛନା ନା ନାହିଁ।
ଚୁନାର ଯେତିକି ଭଲ ଲାଗୁନି ସେମତିି ସୁଜିରୁ ଅଧିକ ଭଲ ଲାଗୁଛି?
ହୁଁ ହୁଁ।
ପୁଅ ନଥିଲା ବାଲା ତ ବେଶୀ ଭଲ ଲାଗୁଛି ଆଉରି।
ହୁଁ ହୁଁ।
ତମେ ଖାଇଛ?
ବୋହୁତ୍ ବଢିଆ ଲାଗେ।
ହୁଁ।
ତମ ଘର ତାହେଲେ ପିଠା ବନାନ୍ତି?
ହୁଁ।
ପିଠା ବନାନ୍ତି ତାହେଲେ
ଆଉ ତମେ ପିଠା କରୁ ନାହାଁନ୍ତି?
ମୁଁ କୁ-ସେମିତି ଟିକେ ଶିଖୁଛି ଆଉ।
ହୁଁ। ହୁଁ। ଆଉ କଣ ବୁଲି ଯାଇଥିଲ?
ହୁଁ।
ବୁଲାବୁଲି କରି ଯାଇଥିଲ?
ହୁଁ ଉଁ।
କି ପୁଅ କହୁଥିଲା।
ଯାଇନି ଦୋକାନରେ ଟିକେ କାମ ଥିଲା ତ, ମୁଁ ଯାଇଥିଲି କାମ ହେଲାନି ଆଉ। ଥରେ ଯିବାକୁ ପଡିବ ଏବେ ଆଉ।
ଏବେ ଆଉଥରେ ଯିବ?
ହଁ ତାପରେ ବୁଲିବାକୁ ଟିକେ ଯିବି ଆଉ। ଖାଇଲଣି ନା ଖାଇନ?
ହଁ କରାହଉଛି।
ଆଁ।
କଣ ଆଉଚି କହିଲୁ?
ହୁଁ ହୁଁ।
ହୁଁ।
ହଉ ଖାଇକି କହିବୁ କେମିତି ଲାଗିଲା ଆଉ।
ହଉ, ତମେ ଖାଇବ କଣ ଆସ
ହୁଁ।
ତମେ ଖାଇବ କଣ ଆସ, କହିଲି।
କଣ ପାଇଁ ନାଇଁ ଡାକିତେ ଯେମିତି ବି ଆସି
ହୁଁ। କଣ ଗୋଠି ଖାଇଛନ୍ତି? ନାଇଁ ବଡମା ବଲାଙ୍ଗୀର ପଳେଇଲେ। ଏ ନୀ ପଛେ ତ ଭିତରେ ଅଛନ୍ତି ଆ ହାଲୋ।
ହଳେ
ଦେ
ହାଲୋ। ହାଲୋ ହାଲୋ।
ହାଲୋ।
ହୁଁ କୁହ।
ହୁଁ ଆଉ ରୋଷେଇ?
ହୁଁ?
ଆଜି ରୋଷେଇ କଣ କରିବୁ ବୋଇଲି?
ରୁଟି କି ଭଜା।
ହୁଁ।
ତମେ?
କଣ କରିବ?
ରୁଟିକୁ ଭଜା ଫଜା କରିଦେମୀ।
ଭାତ ନା ରୁଟି ଭାତ ନା ରୁଟି?
ରୁଟି।
ଆମର ଭାତ।
ହୁଁ ହୁଁ।
ହୁଁ।
ମୋତେ ଭାତ ଭଲ ଲାଗେଜେ ହେଲେ ମୁଁ ଖାଇବି ଆଉ।
ହୁଁ ରୁଟି ଖାଇବା ବି ଭଲଚେ।
ହୁଁ ରୁଟିଟା ଭଲ। ରୁଟିବି ଖାଇବା ଦରକାର।
ହୁଁ ଗୋଟେ ବେଳା ଭାତ ଗୋଟେ ବେଳା ରୁଟି ଖାଇବା ଭଲ ଯେ। ଦେହ ଭଲ ରହିବ।
କାଇ ଦେୋକ ଫ ହଉ ଆଉ ତମେ ବି ରୁଟି ଖାଅ ରାତିରେ ଟିକେ ଟିକେ ରୁଟିରେ ବେଶୀ ଇଏ ଅଛି ନା ରୁଟି ଟାକୁ ଟିକେ ଖାଅ ସବୁ ଟିକେ ଟିକେ ଖାଅ ଆଉ। ତମର ରୋଷେଇ ଷ୍ଟାର୍ଟ ହେଲାଣି?
ନାଇଁ ପିଠା କରାହୋଉଛି ପରା ପିଠା ସରିଲା ପରେ ଷ୍ଟାର୍ଟ ହବ ଆଉ କଣ।
ଓହୋ ସେମିତି ତାହେଲେ।
ହୁଁ।
ଆଉ କଣ?
ହୁଁ।
ଆମର ତ ଏବେ ଷ୍ଟାର୍ଟ ହବ ଆଉ।
ନାଇଁ?
ହୋଉ ରହୁଛି।